ହୋ ସାରେ ହୁଁ କଣ କରୁଚନ୍ତି?
ବଇଚି ଛାତ ଓପରେ। ମଶା ବାଡୁଉଛି ହଁ ପରା।
ହଁ ପରା ମୁଁ ବି ବସିଛି ମଶା ଘୋଡ଼ଉଛି ଆଉ ଗରମ ତ ହୋଉଛି ପ୍ରବଳ।
ଘରେ ନା ଛାତରେ?
ଘରେ ଏପଟେ ବାରିପଟେ।
ମୁଁ ଗୋଟେ କହୁଛି ଗୋଟେ କଥାଟେ କହିବୁ ହେଲା।
ହଁ। କହୁନାହାନ୍ତି?
ତେ ଝିଅ ଗୋଟେ ଗୋଟେ ଯାଇକି ଥାନାରେ ରି ଲେଖିଲା ହେଲା।
ହଁ।
ଯେ ତାକୁ ନିର୍ଯାତନା ଦିଆ ହେଇଛି ଯାହାବି ଯାହାବି ବୋଲି ହେଇଛି ବୋଲି ସେ ଲେଖିଲା।
ହଁ।
ଠିକ୍ ଅଛି।
ହଁ।
କିନ୍ତୁ ସିଏ ଯାହା ବିଷୟରେ ଲେଖୁଚି। ସିଏ ତାକୁ ଚିହ୍ନିଚି।
ହଁ।
ଆଉ ତାକୁ ଯେତେବେଳେ ସିଏ ତାର ସବୁ ଯେତବେଳେ ଚିକିତ୍ସାଳୟରେ ଯେତେବେଳେ ତାକୁ ସବୁ ପରୀକ୍ଷା କଲେ ସବୁ ଗୁଡ଼ାକ କଣ ହଉଛି ମାନେ ଠିକ୍ ଆସୁଛି ଯେ ତାର ଯାହାବି ରକ୍ତ ସେଇଠି ବାହାରୁଚି ରିପୋର୍ଟରେ ସବୁ ଗୁଡ଼ାକ ମିଶୁଚି। ହଁ, ଝିଅର କଥା ସବୁ ଠିକ୍ ଅଛି। ମାନେ ଯାହାବି ପରୀକ୍ଷା କଲୁ, ଝିଅ ଯାହା କହୁଚି ସେଗୁଡ଼ା ସବୁ ଠିକ୍ ଅଛି, ନାଇଁ ଆର ଚୁଟି ତା ଦେହରେ ଲାଗିଚି। ଯାହାବି, ଯାହାବି ସିଏ କହୁଛି, ସବୁ ଗୁଡ଼ା ଠିକ୍ ଅଛି, ହେଲା।
ହଁ।
ତା ବାଦ୍ ବି
ହଁ।
ଏମିତି ସେ ପୁଅ କହୁଛି ନାଇଁ ମୁଁ, ସେମିତି କିଛି ହେଇନି। ସେ କଣ ଲାଗୁଛି ତତେ? ସେଇଟାକୁ ଦୁ ଦୁ ଜଣେ କଣ କହିବି, ତାକୁ ଯଦି ବୁଲେଇକି ଯଦି ଆଉ ଜଣେ ଯଦି କିଛି କରିବାକୁ ଚାହୁଁଛି। ସେ ଝିଅ ମାନେ କରିପାରିଥିବ?
ରିପୋର୍ଟ ତ ଯେତେବେଳେ ଆସୁଚି, ତାହେଲେ ତ କିଛି କହି ହଉନି। କାହିଁକି ନା, ଯଦି ରିପୋର୍ଟ ଯଦି ଠିକ୍ ଆସିଲାଣି ତ ପୁଅଟା ହିଁ ଲୁଚଉଥିବ।
ତ ଯଦି
ଆଉ ଯଦି, ଏମିତି, ଏମିତି ପାରେ, ଆଉ ଯଦି ସେ ଝିଅ କିଛି ରେ ତାକୁ ଫସେଇବା ପାଇଁ ଯଦି ପଇସା ଦେଇକି ବି କିଛି କରିଥାଇପାରେ।
ନାଇଁ ନାଇଁ, ରିପୋର୍ଟ ରେ ଯୋଉ ପରୀକ୍ଷା ହେଇଛି ସେଟା ଠିକ୍ ଅଛି। ପୁରା ଠିକ୍ ଅଛି। ପଇସା ଦେଇକି ସେ ରିପୋର୍ଟ ଚେଞ୍ଜ୍ କରିନି।
ହଁ।
ତା ବାଦ୍ ରେ ବି ଯଦି କିଛି ହେଇପାରିବ?
ତା ବାଦ ଆଉ କିଛି ହେଇପାରିବନି। ସେ କେସ୍ ଦେଲାଣି ନାଁ।
ନାଇଁ ହେଇପାରିବ। ସିଏ କେମିତି କରୁଛନ୍ତି ଗତ?
ହଁ।
ଇଏ କଣ କରିବ କହ ତ? ଯଦି ମନେ କର ଯେତେବେଳେ କଲେକ୍ଟ ହଉଛି ତାର ମାନେ, ଯେତେବେଳେ ସେ ସବୁ ଗୁଡ଼ାକ ତାର
ହଁ, ସାମ୍ପୁଲ ଟା କଲେକ୍ଟ ହଉଚି।
ଯାହାକୁ ନେଇକି ଯାଉଚନ୍ତି। ସିଏ ଯଦି ସେଟାକୁ ସାଙ୍ଗେ ସାଙ୍ଗେ ଯଦି ନ ନେଇକି ଦବ ସେଇଠି, ଯୋଉଠି ଚେକ୍ କରିବେ ସେଗୁଡ଼ାକ, ଯୋଉଗୁଡ଼ା କି ପରୀକ୍ଷା ହବ? ଆଉ ଯଦି ସେଥିରେ ସିଏ ତାର ଆଣିକି, ମିଶେଇଦବ ସେଠୁ। କାହିଁକି ନା, ଏମାନେ ଦି ଜଣ ତ ରିଲେଟିଭ୍ ନା। ସେମାନେ ତାକୁ ଦି ଜଣ ଏ ମନେକର ଚୁଟି ଆଣିଦେଲା। କି? କୋଉଠୁ ତାର ଯଦି ବ୍ଲଡ ଟିକେ ପାଇଲା, ଧରିକି ପଳେଇ ଆସିଲା।
ହଁ
ଯାହା ବି ସେ ନେଇ ପଳେଇ ଆସିଲା, ମାନେ ଦୋଷୀ ଆରାମ ସେ କରିପାରିବ।
ହଁ।
ମୁଁ ଦେଖୁଥିଲି ସେ ଆମର ଘଟଣାଟା ଯେ ସେ କେମତି? ମୁଁ ଏବେ ଜଷ୍ଟ ସରିନି। ମୁଁ ପଢୁଛି। ଅଧା ପଢ଼ି
ଓହୋ, ଏମିତି ହେଇଯିବ, ଘ
ହଁ, ଘଟଣା ଟା ଏମିତି ହେଇଛି, ମାନେ ଏତିକି ପର୍ଯ୍ୟନ୍ତ ମୁଁ ଦେଖିଚି। ଏ ପର୍ଯ୍ୟନ୍ତ କିଏ ଏମିତି ହେଇଛି ବୋଲି ବି ସେଇଟା ମାନେ, ଉ ଦେଖ, ଯାହାବି ବୁଝା ପଡୁଚି, କିନ୍ତୁ ହଁ ସରିଲା ପରେ ପୁରାଟା ପରଲା ପରେ ଆକା ଜଣା ପଡ଼ିବ ଯେ ଆ ଝିଲି ଯେ କିଏ ଠିକ୍ କହୁଚି କାହିଁକି ନା ଯିଏ ଏଟା ହଉଚି ଘଟଣାକୁ ଏ କ ତ ଗୋଟେ ଫିଲ୍ମର ବୋଧେ ନିର୍ଦ୍ଦେଶକ ଗୋଟେକୁ ଆଉ ଗୋଟେ ଆଚ୍ଛା ଆଉ ଗୋଟେ କଥା।
ହଁ।
ଯେତେଳେ ତୁ କେସ୍ ଗୁଡ଼ାକ ଦେଖିଥିବୁ ସେ କେସ୍ ରେ କଣ ହଉଚି କ ତ ଆମର ଲେଖା ହଉଚି କେମିତି କହ ତ ମନେକର ଏବେ କେଶବାନନ୍ଦ ଭାରତୀ କେସ୍ ଜାଣିଚୁ ଫେମସ୍ ସିଏ ହେଲେ କେଶବାନନ୍ଦ ଭାରତୀ ଭର୍ସେସ୍ ଷ୍ଟେଟ୍ ଅଫ୍ ଷ୍ଟେଟ୍ କଣ ପାଇଁ ଲେଖା ହଉଚି? ଟେଟ ର ନା। କାହିଁକି ନାଁ ଏବେ ଯରୁ ଯଦି ବି ନିର୍ଯାତନା କେସ୍ ଆସ୍ ଥିଲା ମାନେ ଏଇଟା ବି କେମିତି ଲେଖା ହେଇଚି କହ ତ ଏ ମନେକର ଏମତି ଯାହା ନାଁ ବି ଲେଖା ହେଇଚି ତେ ତ ଭର୍ସେସ୍ ଷ୍ଟେଟ୍ ଅଫ୍ କର୍ଣ୍ଣାଟକା ଯେ ଷ୍ଟେଟ୍ ନାଁ କାହିଁ ଲେ ଉଛନ୍ତି କାହିଁକି ନା ସେ ତ ଗୋଟେ ଯାହା ଜଣଙ୍କ ପ୍ର ହେଇଛି ନା କିନ୍ତୁ ଲେଖିଲା ବେଳେ ଷ୍ଟେଟ କଣ ପାଇଁ ଲେ
ଏହେ କିଏ ଜାଣେ ସେ କେମତି କଣ ଦେଖିବାକୁ ପଡ଼ିବ କଣଟେ ଥିବ ତାଙ୍କର।
ମାନେ ସିଏ ଚାହୁଁଚନ୍ତି ଯେ ଏଇ ଯୋଉ ଘ ଟଣାଟା ଆମେ ଖାଲି ଦଉଚୁ ଜଣଙ୍କୁ ନ୍ୟାୟ ଦିଆହଉନି ଏ ନ୍ୟାୟଟା ସମସ୍ତ ରାଜ୍ୟବାସ୍ ତୁଙ୍କୁ ଦେଲା ଭଳିଆ ଲାଗିବ ସେଥିପାଇଁ ସେ ନାଁ ଦେବ ପୁରା ଷ୍ଟେଟ୍ କୁ ନେଇକି ରଖୁଚନ୍ତି କେତେଟା କେତେଟା ଅଛି ୟୁନଅନ୍ ଅଫ୍ ଇଣ୍ଡିଆ ବୋଲି ଲେଖୁଚି। ଏ ବଡ଼ ବଡ଼ ଘଟଣା ଯାହା ଥିବ ଭାର ତ ସମସ୍ତ ଭାରତବାସୀକୁ ସେଇ ନ୍ୟାୟଟା ମିଳିବ ଖାଲି ନ୍ୟାୟ ଦେଲା ଅଳୁ ଜଣଙ୍କୁ ମିଳୁନି ବୋଲି କହୁଚି ମାନେ ନ୍ୟାୟ ବ୍ୟବସ୍ଥା ଯାହା କହୁଚି।
ହଁ ହଁ।
କିନ୍ତୁ ନ୍ୟାୟ ବୋଲି କିଛି ଜିନିଷ ନାହିଁ।
ହଁ ପରା ଆଜିକାଲି ଆଉ ନ୍ୟାୟଟା
ତୁଇ ଦେ ମୁଁ ଦେଖୁଚି ପରା ମାନେ ତୋ ପାଖରେ ତୁ ଗୋଟେ ଘରଣାକୁ କେମିତି ଦେଖେଇ ପାରୁଚୁ ସେଇଟା ହଉଚି କଥା।
ହଁ।
ତୁ ଭୁଲ୍ ଥାଉ ତୋର ଯେତେ ଯାହା ଥାଉଚି ଥାଉ। କିନ୍ତୁ
କେମତିଆ କେମତିଆ କେସ୍ ଯାକ ଆସୁଚି ଏବେ ଯୋଉ ଗୋଟେ ମଝିରେ
କୋଉଟା?
ଏ ଯୋଉ ଆମର ଗୋଟେ ଇଏଟା ସେ ଗୋଟେ ଜଣଙ୍କୁ ଠେଲିକି ମାରିଦେଲେ ଯୋଉ।
ଏଇ ଯୋଉ ତାର
ତାସ୍ ତା ପ୍ରେମିକ ସହିତ ମିଶି ହଁ।
ଆ ସିଏ ଗୋଟେ ତାକୁ ଦୁଃଖଦ କଥା ଆଉ।
ସେଟା ପ୍ରି ୱେଡିଙ୍ଗ୍ ତାଙ୍କର ହେଇଥିଲା। ସେ ଆମର ଛଅଶହ କୋଟିର ମାଲିକ।
ଲାଲୁ ତାକୁ ମିଶିକି ମାରି ଦେଇଛନ୍ତି କଣ କହିବ ସେଟାକୁ ଫୁଣି ଦର୍ଶେଇଛନ୍ତି କଣ ଫାଷ୍ଟ ନା ଆମେ ଫଟୋ ଉଠଉଥିଲୁ ସିଏ ପ ସରରୁ ଯାଇକି ଆମର ସେ ଯେତେବେଳେ ପଥ ଉଠଉଥିଲେ ସେ ପଡ଼ିଗଲେ ଗୋଡ଼ ଖସିକି।
ହୁ ହ।
ପୁଣି ପୁଣି ତା ସପ୍ତାହଟା ପୂର୍ବରୁ ପୁଣି ସେମିତି ଥରେ ପୁଣି ଆଟାକ୍ କରିଥିଲେ। ତାକୁ ଠେଲଦବା ପାଇଁ ସେ ଝିଅ ଟା ଠେଲ୍ କିନ୍ତୁ ସିଏ ଏମିତି ସେ ଗଛ ଟା ଗୋଟେ ଥିଲା ସେଟା ଲାଗିକି ରହିଗଲା। ମାନେ ଧରି ପକେଇଲା। ତ ସେତେବେଳେ ପଚାରିଲା ତମେ କଣ ପାଇଁ ଠେଲିଲ ନା ସିଏ କହିଲା କଣ ଗୋଟେ କଣ ଗୋଟେ ମାଙ୍କଡ ନା କଣ ଗୋଟେ ଏମିତି ନା କଣ ଗୋଟେ କି ପଶୁନା ନା ଏ ସାପ ସାପ ଥିଲା ବୋଲି କହିଲା।
ସେଥିପାଇଁ ଜଣେ ବୁଡିଗଲା ଏଇଟା ତାହେଲେ।
ହଁ ସେଥିପାଇଁ ଜଣା ପଡିଗଲା ତାପରେ ଏ କେସ୍ ଟା ତାପରେ ଧୀରେ ଧୀରେ ଜାଣିଲେ ସେମାନେ ଇନଭେଷ୍ଟ କରୁଥିଲେ କଲେ। ନା ତାର ବୟଫ୍ରେଣ୍ଡ ଜଣ ଚି ତ ପୁରା ଇନଭେଷ୍ଟିକେସନ କଲାରୁ ତାପରେ କଣ ହେଲା। ଏବେ ଦେଖେ ଆମେ ଯଦି ଇନଭେଷ୍ଟ ଟିକେ ସମୟ ପୂର୍ବରୁ ଏବେ ମାନଙ୍କର ତୋର ମୋର କିଛି ଗୋଟେ ଘଟଣାରେ ମିଶିଚେ ଆମେ। ଆମେ ଯଦି ତତେ ଆଉ ମତେ ମିଶେଇକି ପଚାରିବେ କହିଲେ ସିନା ଆମେ ଆମେ ଆମ ହିସାବରେ ଆମେ କହିବା ଏବେ ତତେ ଅଲଗା ପଚାରିଲେ ମତେ ଅଲଗା ପଚାରିଲେ କଥାଟା ପୁରା ଅଲଗା ହେଇଯିବ। ମୁଁ ଅଲଗା କହିବି ତୁ ଅଲଗା। କିବି ତୁ କହିବୁ ଯେମିତି ତୁ ବଞ୍ଚିଲା ଭଳିଆ ମୁଁ କହିବୁ ମୁଁ ବଞ୍ଚିଲା ଭଳିଆ। ଆଉ ତୋ ଭୁଲ ଯାକ ମୁଁ କହିବି ମୋ ଭୁଲ ଯାକ ତୁ କହିବୁ।
ଓହୋ।
ସେମିତି ହେଇଛି ଘଟଣା ଟା ସେ ଘଟଣା ଟା କଣ ହେଇଛି ତାକୁ ସେ ଝିଅ କୁ ଅଲଗା ପଚାରିଛନ୍ତି ପୁଅ କୁ ଅଲଗା ପଚାରିଛନ୍ତି କହିଲା ବେଳକୁ ସେ ପୁରା ଘଟଣାଟା ସେମିତି ଜଣା ପଡ଼ିଲା ଆଉ।
ଆଜ କାଲିର କେସ୍ ଯାକ ପୁରା ସାଂଘାତିକ ହେଲାଣି।
ହଁ ମୁଁ କେତେବେଳେ ଏମିତି ପଢିଥାଉଛିି ଯେ ମୁଁ ବି ସେ ଦେଖୁଛିିବ ମାନେ କେମିତି କେମିତି ବି ଏବେ
ଆରେଞ୍ଜ ମ୍ୟାରେଜେ ଟା ପୁରା ସ୍କାରି ହେଇଗଲାଣି ପୁରା
ହୁଁ। ଯାହା କଲେ ବି କିଛି ଆଉ ତାପରେ ଆଉ ଗୋଟେ କଥା।
ହଁ।
ସବୁଠୁ ବଡ ଥିଲେ ଗୋଟେ ମାନେ ତା ନା ରାମ ଜେଠମଲାନୀ ବୋଲି ଗୋଟେ ସୁଣିବ ହେଲା।
ହଁ।
ଗୋଟେ ଲୋକ ଥିଲା ମାନେ ସେ କାହାକୁ ଏମିତି ଜଣେ ଜାଣିଛି ସେ ଲୋକ ମ ଯଦି ବି ଭୁଲ୍ କରିଛି। କହୁଚି ସିଏ ଓ ମାନେ ସେ ସମସ୍ତଙ୍କ ଆଗରେ କହିବ। ଯେ ଯଦି ବି ସିଏ ଭୁଲ କରୁଚି ତା ବାଦେ ବି ମୁଁ ତାକୁ ବଞ୍ଚେଇବି କାହିଁକି ନା ସେଟା ହଉଚି ତାର ହକ।
ହଁ।
ମାନେ ଦୋଷ ପାଉ କିନ୍ତୁ ଠିକ ଦୋଷ ପାଉ ବୋଲି। ମାନେ ସିଏ ମୋର ଫେବ ମାନେ ମସ୍ତ ଲୋକ ଟାଏ ସିଏ ଗୋଟେ। ରାମ ଜେଠ ମଲ୍ଲାନୀ କହିବି ମାନେ ସିଏ କୋଉ ଟାଇମରେ କହ ତ ଯୋଉ ତାଜ ହୋଟେଲ ଯେତେବେଳେ ହେଲାନି ମାନେ କେବେ ଆ ଏଗାର ନ ନା ଏଗାର କଣ ଦେ ଛବିଶ ଏଗାର ବୋଦେ ହୁଁ ଏ ଟାଇମ ର ଯିଏ ଦୋଷୀ ଥିଲା ତାକୁ ବାହାର ଦେଶରୁ ମାନେ ସି ଲୋକ ଆକୁ ଫୋନ କରିଥିଲା ମୁଁ ଭାରତକୁ ଆସିବା ପାଇଁ ଚାହୁଁଚି ଟିକେ ତମ ସରକାର ସହିତ କଥା ହୁଅନ୍ତି ବୋଲି ସେ ଓକିଲକୁ ଫୋନ କରିଥିଲା ସେ ଲୋକ।
ହଁ।
ମାନେ ସିଏ କିନ୍ତୁ ଇଏ ଯେତେବେଳେ ସରକାର କୁ କହିଲା ସରକାର କହିଲା ନାଇଁ ସେମିତି ଆସି ହବନାଇଁ ସିଏ ସିଏ ସିଏ କଣ କଇଲା କତ ମୁଁ ଆସିବି କିନ୍ତୁ ମତେ ଏମତି ପୋଲିସ ମାନେ ଯେମତି ଯେମିତି କିଛି ନ କରନ୍ତୁ। ତାହେଲେ ମୁଁ ଆସିବି ବୋଲି କହିଥିଲା ହଁ। କାହିଁକି ନା ତୁ ବାହାର ଦେଶରେ ଆମ ପୋଲିସ ତ ଯାଇକି ଆଉ ଆରେଷ୍ଟ କରିପାରିବନି ତାକୁ।
ହଁ ସେଡା
ତାଙ୍କର
ହଁ।
ପୁରାଟା ଜାଣିବାର ଅଛି ପୁରାଟା ଜଣା ପଡୁନାହିଁ ଅଧା
ହୁଁ ହୁଁ।
ଦେଖା ଟିକେ। ନାଇଁ ସେଇଠି ଦେଖିଲା ପରେ କଣ ହଉଛି ସେ ଏଟା ସିଏ ନିଜେ କଥାଟା କହିଥାଉ ସେ ମ ଦେଖିବାର ଅଛି ବିଜଳି କିନ୍ତୁ ରିଲ ଗୁଡାକ ଛୋଟ ଛୋଟ ପୁରାଟା ଆସୁନ ଦେଖିବାକୁ କୋଠ ଯଦି ମିଳିଲା ମାନେ ଭଲ ଭିଡିଓ ଟା ଦେଖିବାର ଅଛି ସେଇଟା ଗୋଟେ ତାପରେ ଏବେ ଗୋଟେ ଅଛି ତା ନା ଟା ଗୋଟେ ସିଏ ଏଇଠିକୁ ପଳେଇ ବିଧାୟକ ହେଇଯାଇଛି ଆମର ରାଜ୍ୟସଭାର ହେଇଯାଇଛି ମେମ୍ବର କଣ ତା ନାଁ ଟା ମୁଁ ଭୁଲିଗଲି ଯେ କପିଲ ଶିବଲ ନା କଣ ଏମତି ଗୋଟେ।
ହଁ।
ହଉ କ ସିଏ ବି ଗୋଟେ ଏବେ ଅଛି ଡିମାଣ୍ଡ।
ହୁଁ ହୁଁ।
ମଜା ଲାଗୁଥିଲା ର ତ କଲ ଗୋଟେ ଆସୁଚି ମୁଁ କାଠିକି କରୁଚି ନହେଲେ।
ହଁ ହଁ।